ହ୍ୟାଲୋ ଅଭିଷେକ୍
ହ୍ୟାଲୋ।
ଆଜ୍ଞା ଶୁଭୁଛି ଅଭିଷେକ। ଅଭିଷେକ କଣ କରୁଥିଲେ ଏବେ?
ଏଇନା ଏଇଠି ବର୍ଷା ପାଗ ହେଇଛି ଘରେ ବଇ
ଅ ହଁ ବାହାରକୁ ଯାଇ ହଉନି ବୋଧେ?
ଆଜ୍ଞା ବହୁତ ବହୁ ମାତ୍ରାରେ ବର୍ଷା ହଉ ଛି ବାହାରେ କେମିତି ଯାଇହବ କୁହନ୍ତୁ ତମେ?
ଓହୋ ଭଲ ଭଲ ନାଇଁ ଆମର କିନ୍ତୁ ବର୍ଷା ପାଗରେ ଆମ ବୁଲିବାକୁ ଭଲ ଲାଗେ ତ ମୁଁ ଭାବିଲି ଆପଣ ନାଇ ବୁଲୁଥିବେ।
ଆଜ୍ଞା ତମେ ବର୍ଷା ପାଖରେ କୋଉଠି କୋଉଠି ବୁଲ?
ତଥାପି ଆମେ ଯାଉ ଏଇ ଏଇ ବର୍ଷା ପାଗରେ ଆମେ ଖେଳୁ ଭଲିବଲ ଆ ଫୁଟବଲ ଆମକୁ ଭଲ ଲାଗେ।
ଓହୋ।
ଆପଣ ଯାଆନ୍ତିନି?
ନା ନା ଆମ ଏ ଏଠି ବର୍ଷା ପାଗରେ ତ କିଛି ପ୍ରାୟତଃ ହୁଏ ନା ଯଦି ହୁଏ ସେଇ ଫୁଟବଲ ଟା କେବେ କେବେ ହୁଏ ଆଉ।
ହ ହ। ଆପଣ କିଛି ଚାଷବାସ କରନ୍ତି?
ନା ଚାଷ ବାସ ମୁଁ ତ କେବେ କରେ ନା କାହିଁ ଆମେ ଭୁବନେଶ୍ଵରରେ ରହି ପାଠ ପଢୁଛୁ ଆମ ବାପା ବା ଚାଷ କରନ୍ତି?
ହୁଁ ହୁଁ ଆପଣ କେବେ ଚାଷ କଲାବେଳେ ହଁ
ଧାନ ଚାଷ ପୋଟଳ ଚାଷ ଛୁଇଁ ଚାଷ ଧାନ ପୋଟଳ ଛୁଇ କୋବି ଚାଷ ସବୁ ବାପା କରନ୍ତି।
ଓହୋ। ତ ଆପଣ ମତେ ଲାଗୁଛି ଆପଣ ବହୁତ ପଢିଲେଣି ତଥାପି କୋଉ କ୍ଲାସ ହେଲାଣି?
ଏଇନା ମୋର ବିକମ ଥାର୍ଡ ଇୟର ହେଲା।
ଓ ହୋ ଭଲ ଭଲ ପଢ ଆଗକୁ ପଢ। ଆଉ ଆପଣ ଭାବିଛନ୍ତି କଣ? ହଁ ଆଗୁ ଆପଣ କଣ ଅଛି?
ଆମର ଚାଟାର୍ଡ ଆକାଉଣ୍ଟାଣ୍ଟ ସିଏ।
ହ ଭଲ ଭଲ ଆପଣ ଖାଇ ପିଇ ସାରି ଦେଖନ୍ତୁ ଆମ ପଢାପଢି ଆମେ ଏବେ ଖଟୁଚୁ ଖାଉଚୁ ଆମ ଏ ବହୁ କାମ ଆବେ
ବନ୍ଧୁ ବନ୍ଧୁ ତମ ବନ୍ଧୁ ତମ ହ୍ୟାଲୋ
ଭଏସ କଟୁଛି କି?
ଆଜ୍ଞା ବନ୍ଧୁ ତମ ଭଏସ ଟା କଟୁଛି।
ଏବେ ଏବେ କେମିତି ଏ ଠିକଠାକ ରେ ଆସିଲା?
ନା ନା ବନ୍ଧୁ ଏଇନେ ବି ଭଏସ ଖଟୁଛି ତମର।
ଓହୋ ନାଇଁ ବର୍ଷା କ ନା ତ ସେଥିଲାଗି ଟିକେ ଭୟ
ଆଜ୍ଞା ଆଜ୍ଞା ଆଇଲା ଆଇଲା କୁହ କୁହ କୁହ କୁହ ଆଇଲା।
ନାଇଁ ଆମେ ଏବେ ଦିନ ମଜୁରିଆ ଆମେ ସିମେଣ୍ଟ ବାଲି ଗୋଳେଇବାକୁ ଯାଉଛୁ ନହେଲେ ରଙ୍ଗ କାମ ମ ଆ ନହେଲେ ସେଉଠି ଆମର ଯୋଉ ଆମର ଇଏ ହୁଏ ଯେମତି ପା ବୋରିଂ ଫରିଂ ଖୋଳା ହୁଏ କାମ ତ
ଆଜ୍ଞା ଆଜ୍ଞା।
ମାନେ ତମେ ସେଇ କାମ କରିକି କେତେ ଟଙ୍କା ପ୍ରାପ୍ତ କର?
ମାସକୁ ପ୍ରାୟତଃ ପଚିଶ ହଜାର ହେଇଯାଏ ତ ଘରେ ଚ ଯାଆ ଆରାମ ସେ
ହଁ ଗାଁ ରେ ତ ପଚିଶ ତିରିଶ ହଜାର ଟଙ୍କା ମାନେ ପ୍ରାୟତଃ ଭଲ। ଆଉ କୁହନ୍ତୁ ବନ୍ଧୁ ଆଉ କଣ ଖିଆ ପିଆ କଣ ହେଇଥିଲା ସକାଳୁ
ଦେଖନ୍ତୁ ସକାଳୁ ମୁଁ ଖାଇଲି
ବନ୍ଧୁ ତମ ଭଏସ ଟା ବେଶୀ କଟୁଛି ଏଇନା ହ୍ୟାଲୋ
ଏବେ ଶୁଭିଲା
ହ୍ୟାଲୋ ହଁ ଶୁଭିଲା ଶୁଭିଲା କୁହ
ଦେଖନ୍ତୁ ବର୍ଷା ପାଗରୁ ବର୍ଷା ପାଗ ଯେହେତୁ ତ ଭୟସ କଟିବ ତ ଆପଣ ଏମିତି କହିଲେ କେମିତି ହବ
ହଁ ସେଇ ବନ୍ଧୁ ଟିକେ ବେଶୀ କଟୁଛି ତ ଜମା ଏ ଅ ମାନେ କ୍ଲିୟର ଶୁଭା ଯାଉନି ସେଥିପକା କେମିତି କଥାବାର୍ତ୍ତା ହେଇପାରିବେ ଯେତେବେଳେ ମୋ କଥା ତମକୁ ଶୁଭା ଯିବନି ତମେ କଣ ଗପିବ କହିଲ ବନ୍ଧୁ ନା ତମ କଥା ମୋତେ ଶୁଭା ଯିବନି
ହଁ ବୁଝିଲି ବୁଝିଲି ଆପଣ ଯାହା କଛନ୍ତି ଠିକ ତ ଆପଣ ସେଡେ ଯୋଉ ବର୍ଷାଟି ହଉଛି। ତ କଣ ଲାଗୁଚି ଏ ଛାଡିଯିବ ନା ଛାଡିବନି
ନା ନା ବର୍ଷା ଟା ମତେ ଲାଗୁଚି ଛାଡିବନି ଆଉ ଦି ତିନି ଦିନ ଏଇ ମାତ୍ରାରେ ବର୍ଷା ଅସବ
ହୁଁ
ଏଟେ ଛାଡିବା ଆଉ
ହୁଁ ହୁଁ ଦେଖନ୍ତୁ ମୁଁ ଗୋଟେ କଥା କହିବି ହ୍ୟାଲୋ ଆପଣ ସ ଆପଣ ନିଜ ସର ନେଇଗି କଣ କରୁଛନ୍ତି ଯେମିତି କି ସକାଳୁ ଉଠି ବ୍ୟାୟାମ କିଏ
ନା ଆମେ ବ୍ୟାୟାମ ଫୟାମ ତ କିଛି ସକାଳୁ ଉଠି ନିଶ୍ଚିତ କରୁନା ଆମ ଖାଲି ଆମ କେମିତିଆ ଲୋକ କହିଲ ଖାଇବ ପିଇବ ଶୋଇବ ଖାଇବ ପିଇବ ଶୋଇବ
ଆପଣ ବହୁତ ଅଳସୁଆ ହେଇଲାଣି କି
ଆଜ୍ଞା ଅ ଅଳସୁଆ ତ ହେଇଗଲିଣି ଆଉ କଣ କରିହବ କି ସେ ଅଳସୁଆ ନୀତି ଟା ଯାଉନି ଆଉ
ଓହୋ ଆଉ ମୁଁ କହୁଥିଲି କି ଆପଣ ଖାଇଛନ୍ତି କଣ ସକାଳୁ?
ସକାଳୁ ଆମେ ଖାଇଛୁ ଇଟିଲି ବରା ତରକାରୀ ଆଉ
ଆ ଆପଣ ତ ବଢିଆ ଖାଇବା ଖାଉଛନ୍ତି ଆପଣ କୋଉଠି ଘରେ କରିଥିଲେ ନା ଯାଇଥିଲେ ମା
ନା ମାର୍କେଟ ମାର୍କେଟ ଯାଇଥିଲୁ ଖାଇବାକୁ।
ଓ ହୋ ଭଲ ଭଲ ଆଉ ମୁଁ କଣ କହୁଥିଲି ଆପଣଙ୍କ ଘରେ କେତେ ଜଣ ସଦସ୍ୟ ଅଛନ୍ତି?
ଆମ ଘରେ ଆମର ପୁରା ଜଏଣ୍ଟ ଫ୍ୟାମିଲି ଅଛି ମୋ ମୋ ବାପା ମମି ମୋ ସାନ ଭାଇ ମୋ ବଡ ଭଉଣୀ ମୋ ବଡ ବାପା ବଡ ବୋଉ ତାପରେ ତାଙ୍କ ଦିଟା ଗୋଟେ ବଡ ଭାଇ ତାଙ୍କୁ ଗୋଟା ବଡ ଭଉଣୀ ମୋ ସାନ ବାପା ମୋ ସାନ ବୋଉ ମୋ ତାଙ୍କର ଦିଟା ଝୁଅ ଆପଣ କେମିତି ଆପଣଙ୍କ ଘରେ କେତେ ସଦସ୍ୟ?
ଆମ ଘରେ ଆମେ ଟୋଟାଲ ତିନି ଜଣ ରହୁଛୁ ବାପା ବୋଉ ଆ ମୁଁ ଏକା ଏକି ଗୋଟେ ବୋଲି ପୁଅ ତ ବ ବହୁତ କଷ୍ଟରେ ମତେ ସବୁ କାମ ବୁଝିବାକୁ ପଡୁଛି। ଆପଣ ଦେହ ପା ଏବେ କେମିତି ଅଛି।
ହଁ ଇଏ କଥା ତ ଗୋଟେ ହେଲେ ପୁଅ ଯଦି ସବୁ କାମ ତମକୁ ହି ବୁଝିବାକୁ ପଡିବ ବୁଝିଲ ତ ଖାଲି ଏତିକି କଥା ଟା ମନେ ରଖିଥବ ବାପ ମା ଋଣ କେବେ ସୁଝିହୁଏ ନା ସେ ମାନେ ସେ ଯାହା କରିଛନ୍ତି ତାଙ୍କ ତାଙ୍କୁ କେବେ ଭୁଲିବନି ବୁଝିଲ ତ?
ଆଜ୍ଞା ଆଜ୍ଞା।
ତା ସେଇ ବାପା ମା ଗୁ- ଗୁଣ କେହି ସୁୁଝି ପାରନ୍ତିନି।
ଆପଣ ଦେହ ପାହା କେମିତି ଅଛି?
ବନ୍ଧୁ ତମ ଭଏସ ଟା ପୁଣି କ୍ଲିୟର ଆସୁନି।
ଆପଣ ଭୟେସ ଟିକେ ଲ୍ୟାକ୍ କଲାଣି।
ହ୍ୟାଲୋ ଶୁଭାଗଲା ବନ୍ଧୁ?
ଆଜ୍ଞା ଆଜ୍ଞା ଆପଣଙ୍କ ଦେହ ପାହା କେମତି ଅଛି?
ଦେହ ପାହା ତ ମୋର ବନ୍ଧୁ ଟିକେ ଭଲ ଅଛି। ମୋ ଜେଜେ ଙ୍କ ଦିହ ଟିକେ ମାନେ ଖରାପ ଅଛି ଏଇ ପାଗ ବଦଳିବା ଠୁ ତାଙ୍କୁ ଟିକେ ଥଣ୍ଡା ଜର ହେଇଯାଇଛି ଆଉ। ଆଉ ବନ୍ଧୁ ତମ ଘରେ ସମତଙ୍କ ଦେହ ପାହା ଆଜ୍ଞା?
ତମ ଜେଜେଙ୍କୁ ମେଡିକାଲ ନେଇେଥିଲେ?
ଆଜ୍ଞା ନେଇଥିଲୁ ନେଇଥିଲୁ। ଡାକ୍ତର କହିଲା ଏ ହେ ଅଳ୍ପ ପ ଥଣ୍ଡା ଜର ହେଇଛି ଆଉ ମେଡିସିନ ଦେଲା।
ହୁଁ ହୁଁ।
ଆଉ ବନ୍ଧୁ କୁହନ୍ତୁ ସବୁ ତମ ଘରେ କେମିତି ଦିହ ପାହା ସବୁ ଅଛି।
ଦେଖନ୍ତୁ ଆମ ଦେହ ପାହା ବହୁତ୍ ବହୁତ୍ ଭଲ ଅଛି ଆମେ ସକାଳୁ ଉଠ ଡେଲି ଗରମ ପାଣି ପିଉଚୁ। ତ ସନ୍ଧି ତ ପାଦରେ ମାରୁଛି ତ ଆମର ଦେହ ଥଣ୍ଡା ଏତେ ହବାର ନାହିଁ। ବୁଝୁଛନ୍ତି। ହ୍ୟାଲୋ? ହ୍ୟାଲୋ?
ହଉ ହଉ।
ହଁ ଆପଣ ସାଇଲେଣ୍ଟ କଣ ପାଇଁ ରହିଯାଉଛନ୍ତି?
ସାଇଲେଣ୍ଟ ନୁହେଁ ବନ୍ଧୁ ତମ ଭୟସ ଟା ଶୁଣନି ସେ ଏସି ପାଇଁ କା ମୁଁ କହୁଚି ମୋ ଭୟେସ୍ ଟା କଟୁଥବୁ ବୋଧେ।
ହଁ ଆପଣ ବି ଭୟେଶ କଟୁନି କିନ୍ତୁ ଆପଣ ବେଳେ ବେଳେ ସାଇଲେଣ୍ଟ ରହଗଲା ଭଳିଆ ଲାଗୁଥିଲା।
ନା ନା ନା ନା କୁହନ୍ତୁ କୁହନ୍ତୁ କୁହନ୍ତୁ।
ଆପଣ ହରଗୌରା ଗଛ ଦେଖିଛନ୍ତି?
କଉ ଗଛ ବନ୍ଧୁ?
ହରଗୌରା।
ହଁ ହଁ ହଁ।
ତ ଜାଣିଛନ୍ତି ତା ବିଷୟରେ କିଛି ଟିକେ ଯୋଉ ମାନେ ତା ବିଷୟରେ କିଛି ଜାଣିଛନ୍ତି ସେଠିକ କଣ? ହଁ।
ନା ନା ହରବରା ଗଛ ଦେଖିଛି କିନ୍ତୁ ତା ବିଷୟରେ କିଛି ଜାଣିନି ବନ୍ଧୁ।
ଦେଖନ୍ତୁ ହରଗୌରା ଗଛକୁ ଯୋଉ ପାଣିରେ ବୁଡେଇଦିବ ସିଏ ସେଇ କଲର ଟାକୁ ଆପଣେଇ ନବ ଯେମିତି ତମେ ଅଳ ତା ରେ ପୁରେଇ ଅଳତା ରଙ୍ଗ ଜାଣିଥିବ?
ଆଜ୍ଞା ଲାଲି ରଙ୍ଗ ତ?
ହଁ ସେ ଗଛକୁ ନେଇ ସେଇ ତା ଭିତରେ ରଖିଦବ ସେ ଗଛ ପୁରା ନାଲି ପଡିଯିବ। ବୁଝିପାରୁଛନ୍ତି ହଁ ହରାଗୌରା ଗଛ ତ ଯୋଉଠି ରହିବ ସେଇ ରଙ୍ଗ ଆପଣେଇ ନେବ। ଆପଣ ସେଆଡେ ଜହ୍ନି ଭେଣ୍ଡି କାକୁ- ହଁ। ଆ ଏ ପଚାରନ୍ତୁ ଯେତେ ପଚାରିବା କଥା ପଚାରନ୍ତୁ।
କଥାଟା ହଉଛି ତମ ଜେନେରାଲ ନଲେଜ ମାନେ ସାମାଜିକ ଜ୍ଞାନ କ୍ଷତି ବହୁତ ଅଛି ବୋଧେ ମତେ ଲାଗୁଛି।
ଦେଖନ୍ତୁ ଏତେ ତ ନାହିଁ କିନ୍ତୁ ଆମ ଛୋଟବେେଳେ ଗୋଟେ ବହିରେ ହରଗୌରା ବିଷୟରେ ଥିଲା ତ ହଉ ମୁଁ ସେଠୁ ପଢିଥିଲି।
ଆମ ଦେଶଙ୍କ ଆମ ଆମ ଦେଶ୍ ର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ କହିପାରିବେ କି? ହ
ଆଜ୍ଞା ମୋର ଟିକେ ଟିକେ ମନେ ପଡ଼ୁଛି ବୋଧେ ଜବାର୍ ଲାଲ୍ ନେହୁର୍ ଥିଲେ।
ଆଜ୍ଞା ଆଜ୍ଞା ପୁଣି ପ୍ରଥମ ଦେ ସ ରାଷ୍ଟ୍ରୀୟ ରାଷ୍ଟ୍ରୀୟ ପିତା କିଏ ଥିଲେ?
ରାଷ୍ଟ୍ରୀୟ ପିତା ରାଷ୍ଟ୍ରପତି ମତେ ଲାଗୁଚି ସେଇ ଲୋକଟା। ଆର୍ ରେ ପଡ଼ିବ ମତେ ଲାଗୁଚି ଆର୍ ରେ ପଡ଼ିବ।
ହୁଁ ବନ୍ଧୁ ଠିକ୍ ଯାଉଛନ୍ତି ଠିକ୍ ଯାଉଛନ୍ତି କୁଅ କୁଅ କୁଅନ୍ତୁ।
ଆର୍ ରେ ପଡ଼ିବ ଆର୍ ରେ ପଡ଼ିବ ଯଏ ଆମ ଷ୍ଟେଟ୍ କମିଟି ଯିଏ ସ ଥିଲେ।
ହଁ କନ ହବ କୁଅନ୍ତୁ ବନ୍ଧୁ କୁଅନ୍ତୁ।
ଆରେ ଆମର୍ ଷ୍ଟେରିଂ କମିଟି ଯିଏ ସମ୍ଭାଳୁଥିଲେ ଯୋଉ ମାଇନର୍ ମେଜର୍ କମିଟି ଥିଲା ଷ୍ଟେରିଙ୍ଗ୍ ହଁ ଆଉ ଆମର କଉ କମିଟି ସମ୍ଭାଳୁ ଥିଲେ କହିଲେ? ଆଜ୍ଞା ଆଜ୍ଞା ଷ୍ଟେରିଂ କମିଟି ସେ ସମ୍ଭାଳୁ ନଥିଲେ କି?
ତେରିଂ କମିଟି ମାନେ ବନ୍ଧୁ ବୁଝିପାଇଲିନି ଟିକେ
ଦେଖନ୍ତୁ ଦେଖନ୍ତୁ ଆମର ଯେତେବେଳେ ଅ ସବ୍ ଜେଟିବ୍ ରେଜଲୁସନ୍ ପାସ୍ ହେଲା ଆଉ ଉଣେଇଶଅ ପ୍ରାଏ ଉଣେଇଶଅ ଛୟାଳିଶ୍ ମସିହା ଡିସେମ୍ବର ତେରରେ ତ
ଆଜ୍ଞା ଆଜ୍ଞା।
ରେଜୁଲେସନ ଆସେପ୍ଟେ ଆସେପ୍ଟେ ହେଲା ବାଇଶି ଜୁଲାଇ ଉଣେଇଶ ସଡ଼୍ ଚାଳିଶ୍ ତ ସେ ଳେ ଆମର ଦିଟା କମିଟି ତିଆରି ହେଇଥିଲା ମେଜର କମିଟି ଆଉ ମାଇନର କମିଟି। ତ ମେଜର କମିଟିରେ ଆମର ମେଜର କମିଟିରେ ହାତଟି କମିଟି ଥିଲା ଯୋଉ ସାତଟି କମିଟିରୁ ଗୋଟେ କମିଟି ର ନାଁ ହୋଉଛି ଷ୍ଟେରିଂ କମିଟି। ଯୋଉଟା କି ରାଜେନ୍ଦ୍ର ପ୍ରସାଦ୍ ସମ୍ଭାଳୁଥିଲେ। ବୁଜ୍ ଛନ୍ତି ହାଲୋ।
ହଁ ବନ୍ଧୁ କୁହନ୍ତୁ ଶୁଣୁଛି ବା।
ହଁ।
ସୁବା ଯାଉନି ବନ୍ଧୁ କୁଅନ୍ତୁ।
ଆଠଟି ମେଜର କମିଟି ଗୋଟେ ମାଇନର କମିଟି ଥିଲା ଆପଣ ଏ ପଲିଟି ରେ ପ୍ର-ପ୍ରାୟତଃ ପଢ଼ିଥିବେ ମତେ ଲାଗୁଛି।
ନା ନା ଏଇ ବିଷୟରେ କାଇଁ ପଢ଼ିନି ଆମକୁ ପଢ଼ିବା ଏତେ ଭଲ୍ ଲାଗେନ୍ ନା ଆମେ ଖାଲି ପାସ୍ ହେବା ପାଇଁକା ଅଳ୍ପ ମଧ୍ୟ ପଢ଼ି ଦଉଛୁ ଆଉ। ହୋଉ ବନ୍ଧୁ ମୁଁ ରହୁଛି।